ହ୍ୟାଲୋ। ହ୍ୟାଲୋ ବନ୍ଧୁ ହ୍ୟାଲୋ। ହ୍ୟାଲୋ ବନ୍ଧୁ।
ହ
ବନ୍ଧୁ ଜୟ ଜଗନ୍ନାଥ ନମସ୍କାର।
ଜୟ ଜଗନ୍ନାଥ ବନ୍ଧୁ ବନ୍ଧୁ କଣ ଚାଲିଛି ବନ୍ଧୁ? ବନ୍ଧୁ ଜୟ ଜଗନ୍ନାଥ।
ଗୁପଚୁପ ଖାଇ ଦେଇଛି ବନ୍ଧୁ। ହ୍ୟାଲୋ। ବନ୍ଧୁ ଆପଣଙ୍କ ଆପଣଙ୍କର କଥାବାର୍ତ୍ତାର ବାର୍ତ୍ତା ଠିକ୍ ରେ ହେଇପାରୁନି ବନ୍ଧୁ ଆଜ୍ଞା।
ହ
ହ୍ୟାଲ ମୁ ହ୍ୟାଲୋ ମୁଁ ଏଠି ଦିଦିଙ୍କ ମୁଁ ଏଠି ଅଛି ଯାଜପୁର ଟାଉନରେ। ଯାଜପୁର ଟାଇନରେ ଅଛି।
ଫେୟାର ହୋଟେଲ ରେ ଖାଉଛି ବନ୍ଧୁ ମୁଁ ଏବେ ମେ ଫେୟାର ହୋ
ମେଫାର୍ ପଳେଇଲେ ମେଫାର୍ ପଳେଇଲେ।
ଆଜ୍ଞା।
ଚିଙ୍ଗୁଡ଼ି ନା ଆଜି କଣ ଖାଉଛନ୍ତି ନା ଚିଙ୍ଗୁଡ଼ି ନା କଙ୍କଡ଼ା। ହ୍ୟାଲୋ।
ବନ୍ଧୁ ଆଜି ଗୁରୁବାର ଅଛି ନା ଆଜି ସାଧା ଉପରେ
ସାଧା ଭାବରେ ଖାଇଲେ ଆଜି କଣ ଆଜି ମିଟିଂ ଥିଲା ପରା ଆପଣଙ୍କର। ଆପଣଙ୍କର କୌଣସି ସଭା ଥିଲା କି?
ମିଟିଂ ମିଟିଂ ସରିଲା ପରେ ଖାଇବି ଆଜ୍ଞା ଆଜ୍ଞା ମିଟିଂ ଏବେ ସଇଲା। ଏବେ ସରିଲା ପା ଏବେ ଖାଇଲୁ।
ଆଜ୍ଞା ଆଜ୍ଞା କଣ ଖାଇଲେ?
ଏଇ ଛନ୍ -ଛତୁ ପନିର ଫନିର ଏଇଗୁରା ସବୁ ଖାଇଲୁ।
ଆଚ୍ଛା ଆଚ୍ଛା ବହୁତ ଭଲ କଲେ ଆମକୁ ଡାକିଲେନି ଟିକେ?
ତେଲମମେ
ଆଚ୍ଛା ଆଛା। ସେଇଟା ଆପଣଙ୍କର ହୋଟେଲ କଣ? ଆପଣ ଯାଇଛନ୍ତି ନା?
ଆଜ୍ଞା ଆମର ରହୁଛି। ଆମର ରହୁଛି, ପାଟନର ରହୁଛି।
ଆଜ୍ଞା।
ମିଶିକିରି, କରୁଛୁ ଆମେ। ମେଫେୟାର ହୋଟେଲ। ଆପଣ ଯେମିତି ଏପଟେ ହୋଟେଲ ଗ୍ରୀନ୍ ଅଛି। ସେପଟେ ଆମର ମେ ଫେୟାର ହୋଟେଲରେ ରହୁଛି।
ବହୁତ ଭଲ। ଆଉ ବନ୍ଧୁ ଆଉ ଘରେ କଣ କରୁଛନ୍ତି?
ଅଜା ଆମର ସକାଳୁ ତ ଆମର ମେଣ୍ଟାଲେ ଢଳେଇ ପଡିଥିଲା, ମେଣ୍ଟାଲରେ ଢଳେଇ ହଉଥିଲା। ପି ସି ସି ହୋଉ ଥିଲା। ଢଳେଇ, କଂକ୍ରିଟ ଢଳେଇ ହଉଥିଲା। ସେଇଟା ସରିଲା ଏବେ। ଲୋକମାନେ ଖାଇକି ଘରୁକୁ ଗଲେ, ଆମେ ଏବେ ଉ-ଫେୟାର ରୁ ଆସି କି, ହୋଟେଲ ରୁ ଆମ ପୋଲ ଉପରେ ଭ୍ରମଣ କରୁଛୁ।
ଠିକ୍ ଠିକ୍ ବହୁତ ଭଲ।
ଆପଣ କୋଉଠି ଅଛନ୍ତି ଏବେ?
ମୁଁ ବେଡ଼ରୁମ୍ ରେ ଅଛି।
ବେଡରୁୁମ୍ ମାନେ? ଓଡିଆ କୁହନ୍ତୁ।
ପକ୍ଷ।
ଶୋଇବା କକ୍ଷରେ ଅଛନ୍ତି। ବନ୍ଧୁ ଏବେ ଆପଣ କେହି ଭାଇ?
ଆମେ ଦି ଭାଇ।
ଆଉ ଜଣ କ-କୋ, କଣ କରୁଛନ୍ତି?
ଆଉ ଗୋଟେ ଆଇ ଆଇ ସି ଅଛି, ମାଙ୍କରେ।
ହଁ।
ଆଚ୍ଛା ଆଚ୍ଛା। ଆପଣ ଭାଇ, ସାନ ଭାଇ ଅଛନ୍ତି, ଆଇ ଆଇ ସି।
ହଁ।
ଆପଣ? ଆପଣ କଣ କରୁଛନ୍ତି?
ମୁଁ ଜିଲାପାଳ।
ହାଲୋ।
ହାଲୋ।
ବନ୍ଧୁ। ହାଲୋ। ବନ୍ଧୁ କୁହନ୍ତୁ? ହସୁଛନ୍ତି କଣ ପାଇଁ?
ହାଲୋ।
ହାଲୋ।
ବନ୍ଧୁ କୁହନ୍ତୁ?
ମୁ ଏବେ ଜିଲ୍ଲାପାଳ ଅଫିସ
ବନ୍ଧୁ କୁହନ୍ତୁ? କଥା କୁହନ୍ତୁ? ହସୁଛନ୍ତି କଣ ପାଇଁ?
ମାନେ ବନ୍ଧୁ ମୁଁ ଆକ୍ଚୁଆଲି ଆ, କଣ କହୁଥିଲି କି, ଆକ୍ଚୁଆଲି ମୁ ଜିଲ୍ଲାପାଳ ଅଫିସ୍ ରେ କାଯ୍ୟଗସ୍ତ। କଲେକ୍ଟର ଅଫିସ୍ ରେ ଅଛି ମୁଁ। ହାଲୋ।
ବନ୍ଧୁ ଶଧନ ସେଇଟା କୁହନ୍ତୁ କାହିଁ
ମୁଁ ଜିଦ୍ ହଁ କଲେକ୍ଟର ଅଫିସିରେ ଅଛି ଗାଡ଼ିଟା ଏଣ୍ଟ୍ରି କରୁଛି।
କଲେକ୍ଟର ଅଫିସିରେ ଅଛନ୍ତି?
ହ୍ୟାଲୋ ଆଜ୍ଞା ଏ ଯୋଉ ବାହାରେ ବଡ ଟାଙ୍କି ବସିନାହାନ୍ତି? ବାଡଉଛନ୍ତି। ଗୋଟା ଦିଟ୍ରୀର୍ପି କଲେ ଶହେ ଟଙ୍କା। ଦ ଦରମା ନାହିଁ ଆମର।
ଦରମ ପାଉନାହାନ୍ତି?
ବୁଝିଲେ କି ନାହି ଦରମା ନାହିଁ ଆମର।
ଦରମା ନାହିଁ।
ଆଗରୁ କିଚାକେଲେନେ ହ୍ୟାଲୋ।
ଆ‌ପ ଆଜ୍ଞା।
ଆପଣ କଣ ଖାଇଥିଲେ ଆଜି?
ସକାଳେ ଚୂଡ଼ା ଆଉ କଦଳୀ। ସକାଳେ ଚୁଡ଼ା କଦଳୀ।
ଚୁଡା କଦଳୀ ଖାଇଥିଲେ? ଚୂଡ଼ା କଦଳୀ।
ଆଜ୍ଞା।
ପଚାରୁ ଚନ୍ତି ଚଣ୍ଡିଖୋଲ କୋଉ ବାଟେ ଗଲେ ଆମକୁ ସୁବିଧା ହବ ମୁଁ କହିଲି ଆଜ୍ଞା ହେଇି କୁଆଡେ ଯାଆନ୍ତୁ ସୁବିଧା ହଉ ବହୁତ ସୁବିଧା ହବ କଡେଇ ଛକ ବାଟେ ଯାଇକିରି ଉଠିକିରି ନାରୟଣ କଳ ଦେଇକରି
ହେ ନାଁ ନା ସେପଟେ ଯିବା। ଭୁଲ ହବ ତାଙ୍କୁ କୁହନ୍ତୁ ନୂଆ ହାଟ ଦେଇ ବର୍ଚ୍ଚଣା ଦେଇ ବାଲିଚଦ୍ରର ଦେଇ ବୁଲିକି ପଳେଇଆସିବେ।
ସେଠି ତ ଢେଙ୍କାନାଳ ହେଇଯିବ।
ନାଁ ନାଁ ଡେକେ
ସେ ଆଜ୍ଞା, ସେ ଆଜ୍ଞା, ସେ ସେ ଆଜ୍ଞା ଚଣ୍ଡିଖୋଲ ଯିବା। ଆପଣ ଢେଙ୍କାନାଳ ରୋଡ କହୁଛନ୍ତି।
ନାଇଁ ନାଇଁ ଠିକ କଥା ନାଇଁ ଆପଣ ବୁଝିପାରିନାହାନ୍ତି ସେ ଏପଟରେ ଯିବେ ନୂଆଟା ନୂଆଟରୁ ବାଲଚନ୍ଦ୍ରପୁର୍ ତାପରେ ସେପଟେ ରତ୍ନଗରିୀ ବୁଲିକି ରାଜା ଗାଇ କାଲିଆସିବେ। ସେ ସର୍ଟକଟ ହବ। ଆଜ୍ଞା?
ସେ ମୋଉସା ଜଣଙ୍କ ଜଣେ ଦୋକାନ ଯିଏ କରୁଛନ୍ତି ଦୋବଣ୍ଡିଆ ଜାଗାରେ ତାଙ୍କ ଗାଡିଟି ଖରାପ ନେଇଯାଇଛି ସେଇନା ଟାଟାଏସିରେ ଲୋଡ କରିି ନେଇ ଯାଉଛନ୍ତି।
କଣ?
ସେ ଜଣକ ଯିଏ ଦୋକାନ ଦେଇଛନ୍ତି ଦୋ ଦୋବଣ୍ଡିଆ ପୋଲ ସେପଟେ।
ଅ।
ତାଙ୍କ ଗାଡିଟି ଖରାପ ହେଇଯାଇଛି ବର୍ତ୍ତମାନ ସିଏ ଏବେ ଗୋଟେ ଟାଟାଏସିରେ ଲୋଡ କରିକିରି ଗାଡି ରିପାରିଂ କରିବାକୁ ନେଉଛନ୍ତି।
ତାଙ୍କୁକହିବୁ ସେ ଗାଡି ବିକିଦେବେ ନୂଆ ଗାଡି କିଣିଦେବେ।
ଏଉ ନାଇଁ ସେମିତି କେମିତି ହବ ନୂଆଗାଡି ଟା କିଣିଛନ୍ତି ନା ସେ ବିକି ଦେବେ କାହିଁକି? ସେନ୍ସର ଗାଡି ମାନେ?
ଏଇ ଯେମତି ନା ନୋ ଫାନ କି ସେ?
ଆଜ୍ଞା।
ସେ ନାନୋ କାର କି?
ଆପଣ ଟିକେ ଇଂଲିସିରେ କଥା ହଉଛନ୍ତି ଓଡିଆ କୁହନ୍ତୁ?
ନାବା ସେଏଟା ମୁଁ କହିଲି ସେଟା କଣ ମାନେ ଦିଚକିଆ ଯା ନ ନା ଚାରି ଚକିଆ?
ଦି ଚକିଆ ଯାନ ଲୁନା। ସେଥିରେ ମାଲ ମାଲ ସବୁ ନେବା ଆଣିବା କରନ୍ତି।
ଟିଭିିଆଚ ଫଟଫଟି।
ଆଜ୍ଞା।
ଆଛା, ଆଉ ଆପଣ ଆପଣଙ୍କ ବାପା କଣ କରନ୍ତି?
ବାପା ତ ଆପଣ ମର ମୋ ବାପା ତ ଅଛନ୍ତି ତହ ସିଲଦାର ଅଛନ୍ତି। ଆଜ୍ଞା
କଉ ବୁଲା କଥା।
ମହାଙ୍ଗା ବ୍ଲଗ ହେ
ହାଲୋ ମାହାଗା ବ୍ଲକ ରେ, ମାହାଗା ଆମ ବାରିିକବାକୁ ଅଛନ୍ତି ପା
ବାରିକ ବାବୁ ଏଇନା ରିଟାୟଡ ହେଇଗଲେ, ଏଇନା ନୂଆ ପୋଷ୍ଟ କରଛନ୍ତି।
ଆଉ ପ୍ରଫୁଲ୍ଲ ସେଠି ଅଛନ୍ତି ତାହାଲେ ଦଶନ୍ଦା ରେ ଏବେ
ଆଜ୍ଞା
ଆପଣ ବୋଉ
ବୋଉ ହାଉ ରୋଷେଇ କରୁଛନ୍ତି ଘରେ, ଆଉ ତାଙ୍କର କିଛି ନାହି।
ଚାକିରି କରେଇଦଉନା ଅଙ୍ଗନବାଡିରେ
ଅଙ୍ଗନବାଡିରେ ପୋଷ୍ଟ ଆମର ଫାଙ୍କା ନାହିଁ।
ଏଇନା ଅଙ୍ଗନ ବାଡ଼ିରେ କିଏ ଅଛନ୍ତି?
ଅଙ୍ଗନବାଡ଼ିରେ ଏଇନା ଅଛନ୍ତି ପ୍ରତିମା ମ୍ୟାଡମ ନା କଣ? ସେ ଟିଚର ଅଛନ୍ତି।
ହଉ ଆଉ କଉଦିନ ଅଙ୍ଗନ ହଁ ସେ ହେଡଶିକ୍ଷକ
ଅଛନ୍ତି।
ଶିକ୍ଷୟତ୍ରୀ
ପ୍ରଧାନଶିକ୍ଷୟତ୍ରୀ, ଶିକ୍ଷକ ନା ଶିକ୍ଷୟତ୍ରୀ ଅଛନ୍ତି। ଆପଣଙ୍କ ଭାଇ ଯେଉ ଅଛନ୍ତି ଆଇ ଆଇ ସି ମାହାଙ୍ଗାରେ, କେତେ ବର୍ଷ ହେଲା ରହିଲେଣି?
ଏଇ କାଲି ଚାକିରି ପାଇଲା।
କାଲି କହିଲେ?
ହାଲୋ ହଁ ବାପା ଥିଲେ ନା ରିଟର୍ଡ ହେଲେ ସେ ତାଙ୍କ ନା ରହିଲା।
ଆଛା ଆଛା ଏମିତି କଥା କି? ଆଉ ବନ୍ଧୁ କଣ କୁହନ୍ତୁ?
ଆପଣଙ୍କ ଭାଇ କୋଉଠି ଅଛନ୍ତି?
ଆମ ଭାଇ ତ ଗୋଟୋ ଟ୍ରାନ୍ସଫର କମ୍ପାନୀରେ ଅଛନ୍ତି
ଟ୍ରାନ୍ସଫର୍ କମ୍ପାନୀ କଣ? ହାଲୋ ହାଲୋ ହାଲୋ
ହଁ ବନ୍ଧୁ କୁହନ୍ତୁ?
ଓ ଜେଇ ହେଇଗଲେଣି ନା? ଆପଣଙ୍କ ଭାଇ ଜେଇ ହେଇଗଲେଣି? ହାଲୋ ହାଲୋ ହାଲୋ, ଆପଣଙ୍କ ଭାଇ ଜେ ଇ ହେଇଗଲେଣି? ଆପଣଙ୍କ ଭାଇ ଜେ ଇ ହେଲେ କଉଦିନ, ମୁଁ ଭାବଥିଲି ସେ ଚଡିଗୋଲ କୋର୍ଟରେ ଥିଲେ।
ଜେ ଇ ଥିଲେ ଫାଷ୍ଟରୁ ହଁ ହଉ
ଜିଆଇ କଣ?
ବନ୍ଧୁ କୁହନ୍ତ
ଆପଣ ଭାଇ ବା ଚଣ୍ଡିଖୋଲ ଖୋର୍ଟରେ ଥିଲେ? ଆପଣ ଭାଇ ବା ଚଣ୍ଡିଖୋଲ କୋର୍ଟ ଥିଲେ ନା?
ଲୋ। ନାଇଁ ଆଜ୍ଞା ଦେଇଛନ୍ତି ବନ୍ଧୁ ଏତେ ସମୟ ଆମକୁ କାଇଁ ସମୟ କିଓ?
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗେ
କଥା ହେଇଥିବାରୁ ଧନ୍ୟବାଦ। ହଁ